ହ୍ୟାଲୋ ହଁ ଭାଇ ନମସ୍କାର ଭଲ ଅଛି।
ଆଜ୍ଞା ଆଜ୍ଞା ନମସ୍କାର ନମସ୍କାର ଜୟ ଜଗନ୍ନାଥ। ଭାଇ ଜୟ ଜଗନ୍ନାଥ ଆଜ୍ଞା ବହୁତ୍ ଭଲ ଅଛି।
ଆଉ କଣ କରୁଥିଲେ ଭାଇ।
ଆଜ୍ଞା ମୁଁ ତ ଏବେ ଟିକେ ଗୋଟେ ଆମର କହିଲା ବଳେ ଗୋଟେ ସାଂସ୍କୃତିକ କାର୍ଯ୍ୟ ଚାଲିଛି। ଯାହାକୁ ଏବେକା ଜାଣିଥିବେ ଯେ ଆପଣ ଦୁ ଦ୍ୱାଦଶରେ ଯୋଉ ମାନେ ଭଲ। ଭଲରେ ପରୀକ୍ଷାରେ ଭଲ କରି ସେମାନଙ୍କୁ କିଛି ତାଙ୍କୁ କିଛି ଦିଆଯିବ ଆମେ ଆଜ୍ଞା ତାଙ୍କୁ ସମସ୍ତେ ଟିକେ ଭଲ ଟା ମାନେ ଉ ପାଟି କାଳେ ଦିଆଯାଉଛି। ତ ସେମାନେ ଆମେ ସେ ତାଙ୍କୁ ଟିକେ ଅ ଆସି ସେଠିକି ଟିକେ ଦେଖିବା ତାଙ୍କୁ।
ହଁ ହଁ ହଁ ହଁ ରେ ହଁ ମୁଁ ବି ଭଲ ଅଛି ଭାଇ। ମାନେ ଭଲ ତ ଅଛି। ବହୁତ ଭଲ କାର୍ଯ୍ୟଟେ କରୁଛନ୍ତି।
ଆଜ୍ଞା। କଣ କରିବା ଭାଇ ସେ ତ ଆମେ ସେମାନେ ବି କିଛି ଭଲ କରନ୍ତୁ ତାଙ୍କୁ ଆମେ ଟିକେ ଭଲ ଦେଲେ ସେମାନେ ଉତ୍ସହିତ ହେଇକି ଆହୁରି ଆଗୁକୁ ଭଲରେ କିଛି କରିବେ। ଆଉ ଆପଣ ସକାଳ ଯେ କଣ ଦିନ କେମିତି ଗଲାଣି? ଦିନଟା କେମିତି ଗଲାଣି ସକାଳେ ଆପଣଙ୍କର?
ହଁ ହଁ ଭାଇ ହଁ ଠିକ୍ ଅଛି। ଆଉ ନାଇଁ ମୁଁ କହୁଥିଲି। କର୍ମକ୍ଷେତ୍ରରେ ଏଁ ଯୋଉ ଆପଣ କାର୍ଯ୍ୟଟା କରୁଛନ୍ତି ବହୁତ ଭଲ କରୁଛନ୍ତି। ସେ ବିଷୟରେ ତ ହଁ ସେଇ ବିଷୟରେ ତ କିଛି କିଛିଟା ଅଭିଜ୍ଞତା ଅଛି।
ଆମକୁ ସବୁବେଳେ ଏଇଟା କରିବାକୁ ପଡୁଛି। ଯେ କହିଲା ହେଲା ପ୍ର-ପ୍ର ପ୍ରତି ମାସରେ ଦୁଇରୁ ତିନି ତିନୋଟି। ଆମକୁ ଏ ଏଭଳିଆ ସଭା ମାନେ ଯୋଗ ଦେବାକୁ ପଡୁଛି।
ହଁ ଭାଇ ହଁ।
କଣ କରିବା ଆମେ ତ ବାହାରେ ରହୁଛେ। ବାହାରେ ସବୁ କିଛି ଦେଖିବାକୁ ପଡିବା ନା। ନିଜର ପାଠ ପଢିବା ସହିତ ନିଜର ଖର୍ଚ୍ଚ ଭି ମେନ୍
ଆଜ୍ଞା ହୁଁ ହୁଁ। ନାଇଁ ତ ହଁ ଭାଇ ଆମର ବି ସେଇ ଅବସ୍ଥା। ସେମିତି ହିଁ କାମ। ନାଇଁ ଭାଇ ସ ନାଇଁ ସକାଳ ନିତ୍ୟକର୍ମ ଏ ଏଥିପାଇଁ ଯେ ଆମେ ବର୍ତ୍ତମାନ କର୍ମକ୍ଷେତ୍ରରେ ତ ବର୍ତ୍ତମାନ ଯୋଉ ଆମେ ଚାକିରୀ କ୍ଷେ ଆମେ ଚାକିରୀ ଯୋଉ କହୁଛେ ଚାକିରୀ ତ ବର୍ତ୍ତମାନ କର ଭିତରେ ଆମର ରବିବାରଟା ଛୁଟି ଦିନ। ରହୁଛି।
ଆଜ୍ଞା ଆଜ୍ଞା ଆପଣଙ୍କୁ ଆପଣଙ୍କୁ ଏବେ ଆପଣଙ୍କୁ ଏବେ ମେସେଜ୍ ଟା ମୁଁ କରିୁଥିଲି ନା କ କଲ୍ କରିବା ପାଇଁ ଆଜ୍ଞା। ଆପଣଙ୍କ ସହିତ ବି କଥା ହେଇଥିଲେ ନା ଆପଣ ତ ମେସେଜ କିରା ପାଇଁ ଆଜ୍ଞା।
ଆଜ୍ଞା ଆଜ୍ଞା ହଁ।
ବହୁତ ଭଲ ଲାଗିଲା ଆପଣଙ୍କୁ କଲ୍ କରିଥିଲେ କାହିଁକିନା ଆ ଆପଣଙ୍କଠୁ କାଲି ଠୁ ଆମେ କଥା ହେଇନେ ବୋହୁତ ଭଲ ଲାଗିଲା ନାହିଁ ରାତିରେ ରାତିରେ ବି ଆପଣ ଦେଖିଥେ ନେଟୱାର୍କର ବୋହୁତ ପୋବ୍ଲେମ୍ ମାନେ ବହୁତ ସମସ୍ୟା ତାରେ ପଡିଲା ଆମକୁ।
ହଁ ଭାଇ କାହିଁକି ନା ଏ ଯୋଉ ଆମର ଏପଟେ ବି ଟିକେ ବର୍ଷା ହେଇଯାଇଛି ନା ଭାଇ ତ ପାଗ ବି ଟିକିଏ ଠିକ୍ କରିନି ତ ସେଥିପାଇଁ
ଏଇ କ ଏଇ କଥା କୋହୁଛି ସବୁବେଳେ ଆପଣ ଏଇ ଗୋଟାଏ କଥା କହିଲେ ବର୍ଷା। ଆମପଟେ ବର୍ଷା କେବେ ଦେଖୁନାଇଁ ଖରା ହିଁ ଖରା। ମାନେ ଘରୁ ବାହାରୁଛେ ମାନେ ଘରୁ ବାହାରିଲେ ମାନେ ଆମେ ଛତା ନେଇକି ଯିବାକୁ ପଡୁଚି। ଆଜି ଆଜି ତ ରବିବାର ଥିଲା ତ ଆସିଚି ଭାରି।
ଭାଇ ଛତୁ ଜରି ନାଇଁ ନାଇଁ ଆପଣ ତ ଭଲ କାମ କଲେ କିନ୍ତୁ ଗୋଟାଏ ଜିନିଷରେ ଆମେ ସମାନ ଭାବରେ ସମାନ୍ତର ହୋଇଗଲୁ। ଯୋଉ ଛତା ଛତା ହେଉଚି ସମାନ ଭାବରେ କାମ ଦିଏ ଖରାରେ ବି କାମ ଦିଏ ବର୍ଷାରେ ବି କାମ ଦିଏ ସେଟା ଗୋ ଗୋଟେ ସମାନ୍ତର ହେଇଯାଉଚି ନା କଣ ଛତା ଟା
ଆଜ୍ଞା।
ସେଇଡା ହାଲୋ।
କଁ କହିଲେ?
ଆଉ ଭାଇ ଆଜି ତ
ଆଜି ଭାଇ କଁ କରିବା ଭାଇ ଆଜି ବି କିଛି ଆମର ଆ ପୂର୍ବ ବ ର୍ଷ ଯୋଉମାନେ ପାଇଥିଲେ ପାଇଥିଲେ ଯୋଉମାନେ ଚାକିରୀ ମାନେ କହିଲା ଭଳିଆ ସରକାରୀ ଚାକିରି ସେମାନେ ଆଜି କିଛି ଦି ଦୁଇରୁ ତିନି ଜଣ ପିଲା ଆସୁଛନ୍ତି ତ ତାଙ୍କୁ ବି ଭେଟିବାର ଅଛି ରାତିକି ତ ସେମାନେ ବି କି କିଛି ଆମର ବନ୍ଦୋବସ୍ତ କରିଚନ୍ତି ତାଙ୍କ ସହିତ ମିଶିକି କିଛି ଖାଇବା ପିଇବା। କିଛି ବୁଲାବୁଲି କରିବା ଆଜି ବି ସନ୍ ସନ୍ଧ୍ୟାବେଳେ ଆମର ଅଛି ମାନେ ଯିବା ପାଇଁ ଆଜି କିଛି ଆଜ୍ଞା ଆଜି ଆୟୋଜନ ଅଛି। ଆଜ୍ଞା ତ ଜାଣିଥିବେ ତ ଆଜ୍ଞା। ଯୋଉ ଗୋପାଳପୁରୁ ବିଚ ଜାଣିଥିବେ ସେ
ବହୁତ ଭଲ ଯେ ଭାଇ ଆଉ ଗୋଟେ ହଁ ଆଉ ଗୋଟେ କଥା କହିବାକୁ ଇଏ ଚାହୁଁଛି ଯେ କି ଆପଣ ତ ଖେଳ ବିଷୟରେ ଖେଳ ବିଷୟରେ ତ ଆପଣ ଟିକେ ରୁଚି ରଖିଚନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜି ତ ଆମେ ସକାଳେ ଆଜି ଆଜି ସକାଳେ ଆମେ ଦେଖୁଥିଲେ ଖେଳଟା ଆଜ୍ଞା ଯୋଉ ଫିଫା ବିଶ୍ୱକପ୍ ଚାଲିଚି ତ ମୋତେ ବୋହୁତ ଖରାପ ଲାଗିଲା ଯେ ମୋରୋ ଯୋଉ ପର୍ତୁଗାଲ ମୋର ଫେବ୍ରେଟ। ବହୁତ ଭଲ ଟିମ୍ ମୋ ପାଇଁ ମତେ କାହିଁକିନା ରୋନାଲ୍ଡୋ ହେଇଥିରେ ଅ
ହୁଁ ହୁଁ ହୁଁ ହୁଁ।
ତ ଆଜି ଜିତି ପାଇଲେ ଆଜି ଆଜି ଜିତି ପାଇଲେ ନେଇଁ ଦି ଜଣଙ୍କର ସମାନ ରହିଗଲା ତ ପ ପର୍ତୁଗାଲ ଯିଏକି ଦୁ ଦୂତୀୟ ସ୍ଥାନ ନ ଗ୍ରହଣ କରିଛି ତ ଆଉ ଗୋଟେ ମ୍ୟାଚ ଅଛି ସେ ମ୍ୟାଚ ଜିତିଗଲେ ତା କହିଲା ଭଳିଆ ଏକ ନମ୍ବରକୁ ଏକ ନମ୍ବରକୁ । ଯାଇପାରେ କାହିଁକିନା ସିଏ ଗୋଟାଏ ସିଏ ଏମିତିକା ଗୋଟେ ଖେଳାଳି ଯିଏ ବିଶ୍ୱରେ ନମ୍ବର ବିଶ୍ୱରେ ଏକ ନମ୍ବରରେ
ହୁଁ ହୁଁ ତାପରେ ଆମର ମେସି ଆସୁଛନ୍ତି ନାଇଁ କି ହୁଁ।
ଯେତିକି ଗୋଲ କରିଚି ନା ଆ କେହି କେହି ବି ୱାଲ୍ଡରେ
ବିଶ୍ଵ ହଁ ବିଶ୍ୱରେ ବିଶ୍ୱରେ କିଏ ବି କରିନାହାନ୍ତି କି ରେକର୍ଡ ସୃ କେହି ବି କରିନାହାନ୍ତି ସେ ଜଣେ ହିଁ ରେକର୍ଡ ସୃଷ୍ଟି
ହେଲେ କଣ କଣ କରିବା ଖରାପ୍ ଯେ ତାକୁ ଜୀବନରେ ଫିଫା ଗୋଟେ ବିଶ୍ୱକପ୍ ତାଙ୍କୁ ମିଳିପାଇଲାନି ଯେମିତିକି ଜାଣି ଯିବେ ଆମର ମାନେ ବି ବିରାଟ୍ କୋହିଲ୍ ଯେମିତି ଥିଲା। ଯେମିତି ବିରାଟ କୋହିଲ୍ ଥିଲା ତାକୁ ମିଳିନଥିଲା ସତ ଏବେ ଏବେ ମିଳିଗଲା କିନ୍ତୁ ସିଏ ଗୋଟେ ବି କ୍ୟାପଟେନ୍ ଅଧିନାୟକ ଥିଲା ଯେ ମାନେ ସବୁଠୁ ଭଲ ମାନେ ଖେଳାଳି ହେଲେ ଅଧିନାୟକ ରେ ବହୁତ ଖରାପ ହେଇଗଲା ସେ ବହୁତ।
ଆଜ୍ଞା ନାଇଁ ମତେ ଯାହା ଯାହା ହୁଁ।
କଣ ମୁଁ କହିଲି ସେ ଖେଳେ ଯେମିତି ତ ମାନେ ପଦାସନ ତ ଏମିତି କରୁଛି ଯେ ତାକୁ ଭାଇ କେହି ବି କାଟି ପାରିବେନି ନାଇ କାହିଁକି ନା ତାର ଯୋଉ ବୟସ ଏ ବି ଚାଲିଛି ସେ ବୟସରେ ଏତେ ଭଲ ଖେଳିବା ତ କାଠିକର କଥା ଯେ ଏତେ ମାନେ ନିଜର ବ-ବ ଆଜ୍ଞା ନିଜ ବଡିଟାର ଯେମିତି ସେ ବନେଇକି ବଟା ରଖିଛି ନା ସେ ବୟସରେ ଏମିତି କେହି ବନେଇକି ରଖିପାରିବେନି ଗୋଟେ ଖେଳିଲି ଭାବନ୍ତୁ ଆପଣ ଦେଖୁଥିବେ ମୋର ମହିଳା ବିଶ୍ୱକପ ଚାଲିଛି ତ ସେ ସେମିତିରେ ବି ସେମାନେ ଏତେ ବି ଭଲ ଖେଳି ମାନେ ଅଛନ୍ତି ତ ଆଜି ଯ ମ୍ୟାଚ୍ ଟା ଅଛି ଜିତିବ ଲାଗୁଛି ଆଜି ଏ ଅଷ୍ଟ୍ରାଡ ଠୁ ଆମ ଇଣ୍ଡିଆଟା ମାନେ ଭାରତ ଜିତି ଯାଉଛି ତ ଭାରତ ପକ୍କା ଭାଇ ସେମିଫାଇନାଲ କୁ ଆମେ ଯି ଯିବା ପାଇଁ ବହୁତ ଶୟନ ଅଛି ଯିବା ପାଇଁ। ଦେଖାଯାଉ ଆଜ୍ଞା ଆଜ୍ଞା ଆଜିି ଏବ୍ ଭାର ଭାରତ ବନାମ୍ ଆୟାରଲାଣ୍ଡ ଅ
ହଁ ନା ନା ଆଜି ଏଇଟା କିଏ ଜିତିବ ବୋଲି ଆପ ଆପଣ ଭାବୁଛନ୍ତି ଭାରତ ବର୍ଣ୍ନାମ୍ ଭାରତ ବନାମ ଆୟରଲାଣ୍ଡଟା ସେଇଟା କିଏ ଜିତ୍ ବ ବୋଲି ଭାବୁଛନ୍ତି ଆପଣ?
ମତେ ଭାଇ ଲାଗୁଛି ଭାରତ ହିଁ ଜିତିବେ ଭାଇ ଏଇଟା ବି ସବୁ ବର୍ଷ ହେଇଛି ଭାଇ କାହିଁକ ନା ଆମ ଦୁଇ ହଜାର ଚବିଶି ପରେ ଦେଖି ଦେଉ ଆମର ଭାଇ ବିଶ୍ବ ବିଶ୍ୱକପ୍ ଜିତିଥିଲା ତାପରେ ସେମାନେ ଅଜିମ୍ବା ଏ ଭଳିଆ ଟିମ୍ ଠୁ ହାରି ଥିଲା ଭାରତ ତାପରେ ଲଗାତାର ଯୋଡା ମ୍ୟାଚ ଥିଲା ତିନୋଟି ମ୍ୟାଚରେ ଯୋଡା ଜତି ଗଲେ ଭାଇ ଜିତି ଯାଇଥିଲା ଭାବନ୍ତୁ କିନ୍ତୁ ମୁଁ ଏତିକି ଚାହେଁ ଯେ ଧର ଏମିତି ଯୋଉ ଖେଳ ଚାଲିଛି ତ ମୋର ଗୋଟେ ମୋ ଫେରରେଟ ଖେଳ ଏବେ ଦେଖୁଛି ଯେତିକି ଋତୁରାଜ୍ ଋତୁରାଜ ଗାଇ ଯେତେ ଏତେ ଭଲ ଖେଳାଳି ସବୁଥିରେ ଭଲ ପଫମାନ୍ସ ଦଉଛି ତ ତାକୁ ଟିମ୍ କି ନିଆଯାଉ, ଯେ ସିଏ ବି, ସିଏ ବି ଭଲ ଖେଳ ଚାହେଁ।
ହୁଁ।
କାହିଁକି ନା ସିଏ ବି ଗୋଟେ, ନମ୍ବର ୱାନ ପ୍ଲେୟାର କହିଲା ସମାନ୍।
ଆଜ୍ଞା ଆଜ୍ଞା ହଁ।
ଆଗାମୀ ଯଦି, ଯେବେଠୁ ମାନେ ଅବସର ନେବେ, ବିରାଟ କୋହଲି ରୋହିତ ଶର୍ମା ତାଙ୍କ ଜାଗାରେ ଜୟଶ୍ଵାଲ୍ ତୁରୁ ତୁରୁ ଋତୁ ଗାୟିକା ମାନେ କହିଲା ବହୁତ ଭଲ ଯୋଡି ପଡିବେ ମାନେ ତାଙ୍କ ଜାଗାରେ ଖେଳିବା ପାଇଁ ମାନେ ବହୁତ ଭଲ ଯୋଡ଼ି। ପଡ଼ିବେ ଆପଣ ଜାଣିଥିବେ ଯ ଏବେ ଯୋଉ ଦୁଇ ହଜାର ସତେଇଶ ବିଶ୍ଵକପ ହବ ସେ ଥିରେ ଆମର ଯ ଯଦି ଧୋନି ଗୋଟେ ମେଣ୍ଟର ହିସାବରେ ବି ସାହାଯ୍ୟ କରିବାକୁ ତାକୁ ତାକୁ ଡକା ଯାଇଛି ହେଲେ ସିଏ ତାର ନିଷ ସିଏ ବି ନିଷ- ନିଷ୍ପତ୍ତି ନେଇଛି ଯେ, ତା ଅନୁସାରେ ସେ ପିଲାଙ୍କୁ ଖେଳେଇବ। ଆଉ ସେଇଟା ଯଦି, ସେ ତ ରାଜି ନହେବେ ତ ସେଥିରେ ବି ମାନେ ହ ରାଜି ନହେଲେ ତାଙ୍କୁ ଖେଳେଇବେ ନାହିଁ ସେଥିରେ ସିଏ ମନା କରିଦେଲା ଯେ ତା ଅନୁସାରେ ଯଦି ଖେଳ ଟା ହବ। କାହିଁକି ନା ସିଏ ବି ଗୋଟେ, ସିଏ ଗୋଟେ ସିଏ ବିଶ୍ୱର ତିନୋଟି ମାନେ ତିନୋଟି ଫର୍ମାଟରେ, ସବୁଥିରେ ସେ ସବୁ ଆଇ ସି ସି ଟ୍ରଫି ଜିତି ଯାଇଛି।
ହୁଁ ହୁଁ ହୁଁ। ସେଇଟା ତ ଠିକ କହିଲେ ଆପଣ, ନାଇଁ ବହୁତ ଭଲ ଅଛି ଆପଣଙ୍କର କ କଥା ଶୁଣିକି ମୋତେ ବହୁତ ଭଲ ଲାଗୁଛି, ମାନେ ଖେଳ ଉପରେ ବି ଟିକେ ଯାହେଲେ ଜ୍ଞାନଟା ରଖିଛନ୍ତି, ଖେଳ ସହିତ ତାପରେ ଆଉ ଅଲଗା ଜିନିଷ ଉପରେ ବି, ଆପଣ ବହୁତ ଜ୍ଞାନ ରଖିଛନ୍ତି, ବହୁତ ଭଲ ଲାଗିଲା କଥା ହେଇକି ବହୁତ ଖୁସି ବି ଲାଗୁଛି ଭାଇ।
ଆଜ୍ଞା କଣ କରିବା, ଜୀବନରେ ସବୁ କିଛି ଜାଣିବାର ଅଛି, ଆଉ କଣ କଣ କରିବା ଜାଣିଥିବେ ତ, ଆମେ ଜୀବନ ଜୀବନରେ ତ ସବୁ ଶିଖିବାର ଅଛି କାହିଁକି ନା ଏମିତି ନାହିଁ ଯେ ଆଜି ଏଇଟା ଜାଣିଛେ, କାଲି ସେଟା ନ ଜାଣିଲେ କିଛି ନ କରିବାରେ କିଛି ନାହିଁ। ସବୁ ଜାଣିଥିଲେ ଆମକୁ ଭଲ, ସବୁ ଯୋଉ ଜାଗା ଗଲେ, ସବୁ କିଛିରେ ଆମକୁ ସାହାଯ୍ୟ ହବ।
ହୁଁ ହୁଁ ହୁଁ ଭାଇ, ନାଇଁ ସେଇଟା ତ ସତ କଥା, ଯଉଟା କହିଲେ ଆପଣ। ହଁ ଆଉ ଆପଣ କଣ ଖାଇଥିଲେ ସକାଳେ?
ସକାଳେ ଭାଇ, ତ ଛତୁଆ ଖାଇଥିଲି ଆଉ ବିସ୍କେଟ୍ ଟା ବି ଖାଇଥିଲି। କଣ କରିବା ଭାଇ ଆଉ କେତେ ଖାଇବାକୁ, ପଇସା ଫଇସା ଦରକାର ତ ଘରୁ ସେ ଛତୁଆ ଚିନି ବିସ୍କୁଟ୍, ଏ ମିସେଇକି ଖାଇଦବା କଥା ଆଉ।
କ କହିଲେ? ଆଉ ଆପଣ?
ହଁ ଭାଇ ଟିକେ, ନେଟୱାର୍କ ଟିକେ ଆପଣ ଟିକେ, ଇଏ ହଉଥିଲା ହଁ ଆପଣ ତ ଛତୁଆ ଖାଇଥିବେ ଆ ଆପଣ ତ ସବୁବେଳେ, ସେ ଗୋଟେ ଜିନିଷ ଖାଆନ୍ତି କହୁଥିଲେ ବି, ନାଇଁ ଛତ୍ ଛତୁଆ ସେଟା ଆଜି ଆଜି କିଛି ଅଲଗା କିଛି ଖାଇବା, ଆଜି କିଛି ଇଏ କରୁଛନ୍ତି, ଆପଣ ଆମିଷ ଉପରେ କିଛି ରୁଚି ର
ଭାଇ ମୁଁ ଚାରି ବର୍ଷ ହେଲା, ଆମିଷ ଖାଉ ନାହିଁ
ଓହୋ ତାହେଲେ ବହୁତ ଭଲ ଭାଇ, ଆମେ ହିଁ ଛାଡ଼ିବା ପାଇଁ ଚାହୁଁଛୁ, ହେଇପାରୁନି କିନ୍ତୁ
ଭାଇ ମୁଁ ବି ଫାଷ୍ଟ ଯେତେବେଳେ ଛାଡିଲି ତ ମୋ ଆଗରେ କେତେ କ ବି ଖାଇଲେ। ଭାବିଲି ଖାଇଦେବି, ହେଲେ ନିଜକୁ ବହୁତ ବଞ୍ଚେଇକି ରଖି ରଖି ରଖି ରଖି ଯୋଉଠୁ ଦୁଇ ରୁ ତିନି ମାସ ଅଧିକ ହେଲା ତ ଆଉ ଦେଖି ଏବେ ବି ଦେଖିଲେ ଇଚ୍ଛା ହଉନି, ତା ପ୍ରତି ଏତେ ଆଶା ରହୁନି ତ ଗୋଟେ ଜିନିଷ ଆପଣ ଯଦି ବନ୍ଦ ର ଯେବେ ବି ଇଚ୍ଛା, କେବେ ବି ଇଚ୍ଛା ହବନାହିଁ। ଖାଇଲେ ବି ସେ ଗୋଟେ ଧର, ଚିକେନ ଆପଣ ଖାଇଲେ ଗୋଟେ ଦି ପିସରେ ପେଟକୁ ଆଉ ଯିବନାହିଁ, କାହିଁକି ନା ଆପଣ ଏତେ ଦିନ ଛାଡିଛନ୍ତି ତ ଆଉ ଇଚ୍ଛା ହବନି ସେ ଜିନଷ ଦେଖିବା ପାଇଁ
ନାଇଁ, ନାଇଁ, ଠିକ କଥା କହିଲେ ସେଇଟା ଆପଣ
ଆଜ୍ଞା।
ତେ ଭଲ ଠିକ୍ କଥାଟା କହିଥିଲେ, ତା ସହିତ ତ, ଶୁଣି ହେଉଛି ଜାଣିବି ହେଉଛି, ହଁ ଭାଇ
ସେଇଆ ତ, ଆମର ଜୀବ କଣ କହିଲେ?
ନାଇଁ ମୁଁ କଣ କହୁଥିଲି କି- ଆପଣଙ୍କର ଏଇ ଯୋଉ କଥାବାର୍ତ୍ତା ରୁଚି ଇଏ ଉପରେ
ଆଜ୍ଞା, ଆପଣଙ୍କ କଥା ମତେ ବହୁତ ସବୁବେଳେ ଭଲ ଲାଗେ ବେଳେ ବଳେତ କଥା ଭାବେ। ଏତେ ଭାଇ ସା କଥା ଆପଣଙ୍କ କଥିଲେ ମତେ ବହୁ ଭଲ ଲାଗୁସି ଏମିତି ଲାଗେ ଆପଣଙ୍କ କଥା ମତେ ଲାଗେ ଯେମିତି ଆମ ଗାଁରେ ବି ବଡ ବଡ ଭାଇ ଅଛନ୍ତି। ସେମାନେ ଏିମିତି ମତେ ବୁଝିଲା ଭଳିଆ କି ମାନେ ତାଙ୍କଠୁ ଶିଖିଲା ଲାଗି ଆପଣ ସେଇଭଳିଆ ମତେ ଲାଗେ ବେଳେବେଳେ।
ନାହିଁ ମୁଁ ଆପଣ ନାହିଁ ମୋତେ ବି ବହୁତ୍ ଖୁସି ଲାଗେ ସେଥିପାଇଁ ମୁଁ ଆପଣଙ୍କୁ କହୁଛି ହେଲେ ବି ଖାଇ ଭାଇ ଅଛନ୍ତି କି ନାଇଁ, ଫାଷ୍ଟ ମୁଁ ମେସେଜ ଟା ଟିକେ କରିଦିଏ, ମେସେଜ୍, ହଁ ଭାଇ ଅଛନ୍ତି ବୋଲି। ସେ ଆପଣଙ୍କୁ ଯେତବେଳେ ମେସେଜ୍ କରିଥିଲେ ହଁ ମୁଁ ସାଙ୍ଗେ ସାଙ୍ଗେ ତୁରନ୍ତ ବିଳମ୍ବ ତୁରନ୍ତ ଫୋନ କରିଦେଲି ଆପଣ, ଆପଣ ଖାଲି କହିଲେ ସେ ସେଥିପାଇଁ ମୁଁ ଜାଣିଥିଲି ହଁ ଭାଇଟା ଅଛନ୍ତି ମୁଁ କରିଦେବେ। କେତେଜଣ ମେସେଜେରେ କହୁଛନ୍ତି ମୁଁ କାହା ଇଏ କଲିନି। ଆପଣଙ୍କ ଯେମିତି ମେସେଜ୍ ଆସିଲା ମୁଁ ଆଉ କିଛି ବିଳମ୍ବ ନ କରିକି ହଁ ମାନେ ବହୁତ ଭଲ ଲାଗେ।
ଆଗୁରୁବି ଆଜି ଭାଇ ସକାଳୁ ବିସେସ୍ କରିବେ ନାହିଁ। ଦିତିନୀଜଣଙ୍କୁ କଲ୍ କଲି ଦିତିନି ଜଣ କଲ୍ ପରେତାଙ୍କ ନେଟେଆକ୍ ବିଜୁଳି ମାଇଲା ଯେ -ମୋ କଲ୍ ହିଁ ଗଲାନି କି କାହା ସାଙ୍ଗରେ କଥା ହେଇପାରିନି, ମୋର ଆପଣ ଜାଣିଥିବେ ଯେ ଆମେ, ଆମେ ଯୋଉ କଥାବାର୍ତ୍ତା ମୋର ଅଟୁଳୀ ଖରା ମୋର ଖରାପ ମତେ ସେ ନେଇଗଲା ମତେ ଲାଗିଲା ଯେମିତି -ସକାଳୁ ପହରୁ ନେଟୱାର୍କ ତ ଇସ୍ୟୁ ରହୁଛି ଏମିତିରେ ତ ଛାଡନ୍ତୁ ଯାହା ହବା କଥା ହବ ଆଉ, ହଉ ଭାଇ ଗୋଟେ କଥା ହେଇବ ଖୁସି ଲାଗିଲା ଆଜ୍ଞା।
ଧନ୍ୟବାଦ, କିଛି ନାହିଁ ଭାଇ ଆଜି ବହୁତ ମାନେ ମୁଁ ଇଏ ଅଛି। ମାନେ ଆରାମସେ ଆପଣ କଥା ବି ହେଇପାରିବେ କିଛି କଥା ହଁ ନାଇଁ, ନାଇଁ, ବର୍ତ୍ତମାନ ଟିକେ ରଖୁଛି କାମ ଅଛି, ପରେ ଆପଣଙ୍କ ସହିତ କଥା ହେବି ଭାଇ, ଠିକ୍ ଅଛି ରଖୁଛି। ଧନ୍ୟବାଦ, ହଁ ହ ହଁ ହଁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ